ହଁ ହ୍ୟାଲୋ।
କଣ ସାଙ୍ଗ କରୁଛ?
ହେଇ ଟିକେ ବସିଥିଲି ଆଉ ତୁ?
ହୋ ଅ। ଏଇ ଆମ ଗାଁରେ ଗୋଟେ ବଡ ମନ୍ଦିର ପ୍ରତିଷ୍ଠା ହବ ତ ଏବେ। ସେଠି ଟିକେ ଆୟୋଜନ ଏମିତି ଚାଲିଛି ସେଠି ଯାଇକି କାମରେ ସାହାଯ୍ୟ ଏବେ କରୁଥିଲି ଏବେ ଘରକୁ ଆସିଲି ବର ବର୍ତ୍ତମାନ ଭାବିଲି ଟିକେ ତୋତେ କଲ କରିଦେବି ଆଉ।
ଓହୋ ମନ୍ଦିର ପ୍ରତିଷ୍ଠା ହଉଛି କୋଉ ମନ୍ଦିର?
ହଁ ଠାକୁରଙ୍କ ମନ୍ଦିର ଯୋଉ ଶିବ ଠାକୁରଙ୍କ ମନ୍ଦିର।
ଓହୋ ତମର ତ ଗୋଟେ ଥିଲା ପୁରୁଣା ଶିବ ମନ୍ଦିର ସେ ଗାଁରେ ମୋର ମନେ ଅଛି। ଆଉ ଗୋଟେ ନୂଆ ହଉଛି ବୋଧେ।
ହୁ ଏବେ ଗୋଟେ ବଡ ଆକାରରେ ଗୋଟେ ବଡ଼ ମନ୍ଦିର ହଉଛନ୍ତି ମନ୍ଦିରରେ ମୁଣ୍ଡି ମରାଗଲା ଏବେ ସବୁ ଆୟୋଜନ ଚାଲିଛି ଛୋଟ ମୋଟ ସବୁ ଜିନିଷ ସବୁ ଆୟୋଜନ ଚାଲିଛି ହବ ଆଉ ପାଞ୍ଚ ଦିନ ରହିଲା ଆମ ମନ୍ଦିର ପ୍ର ଷ୍ଟାକୁୁ ଆଉ ତୁ ନିଶ୍ଚିନ୍ତ ଆସିବୁ ହେଲା। ତୋ ପରିବାର ଲୋକଙ୍କୁ ନେଇକି ତୁ ନିଶ୍ଚିନ୍ତ ଆସିବୁ।
ହଉ ଠିକ ଅଛି ସମସ୍ତେ ମିଶିକି ଯିବୁ ଆଉ ଏତେ ବଡ ଗୋଟେ ଜିନିଷ ହଉଛି ଯଦି ଆୟୋଜନ ନ ଗଲେ କେମିତି ହବ ଯିବୁ ଭଲ ଲାଗିବ ଆଉ।
ଆଉ ଘରେ ବାପା ମା କେମିତି ଅଛନ୍ତି?
ହଁ ବାପା ମା ଭଲ ଅଛନ୍ତି ଭାଇଟା ଟିକେ ଦେହ ଖରାପ ହେଇଯାଇଥିଲା ଏବେ ଭଲ ହେଲାଣି ଆଉ। ଆଉ ତମର
ହଁ ଆମର ସମସ୍ତେ ଭଲ ଅଛୁ ଠାକୁରଙ୍କ ଦୟାରୁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ଏମ୍ତି ସବୁ ଆୟୋଜନ ହବ ଭୋଜି ଭାତରେ ବି ଆୟୋଜନ ଅଛି ଯଜ୍ଞ ହବ ପାଞ୍ଚ ଦିନ୍ କାଳ ପ୍ରାୟେ ଯଜ୍ଞ ହବ ଆଉ ଆମ ଗାଁ ର ଅ ପ୍ରତ୍ୟେକଙ୍କ ଘରେ କେହି ରୋଷେଇ କରିବେନି ସେଇ ସମସ୍ତେ ପ୍ରସାଦ୍ ସେବନ୍ ତିନି ଟାଇମ୍ ପ୍ରସାଦ୍ ସେବନ୍ ସେଇଠି କରିବେ ଏ ସବୁ ହବ ଆଉ ମୀନା ବଜାର୍ ବି ପଡିବ
ଓହୋ ତାହେଲେ ଆଉ ପାଞ୍ଚ ଦିନ୍ ପରେ ହବ?
ହଁ।
ହଉ ଠିକ୍ ଅଛି ଆଉ ପାଞ୍ଚ ଦିନ୍ ପରେ ତାହେଲେ ଆମେ ଯିବୁ ଆଉ ଘର ଲୋକ ସମସ୍ତଙ୍କୁ ନେଇକି ଯିବି ଆଉ।
ହଁ ନିହାତି ଭାବରେ ଆସିବ। ଆଉ ତମ ଗାଁ ରେ ସେମ୍ତି କିଛି ପ୍ରସିଦ୍ଧ ମନ୍ଦିର ଅଛି କି ନାଇଁ ଠାକୁର ମନ୍ଦିର କିଛି?
ହଁ ଆମର୍ ତ ଅଛି ଶହେ ଶିବ ମନ୍ଦିର, ଜଗନ୍ନାଥ୍ ମନ୍ଦିର ପାର୍ବତୀଙ୍କ ମନ୍ଦିର, ଶନି ମନ୍ଦିର ଅ ହନୁମାନ୍ ମନ୍ଦିର, ତାରିଙ୍କ ମନ୍ଦିର ସବୁ ମନ୍ଦିର ଅଛି ଆଉ ଏବେ ବି ଆମର ଚାଲିଛି ମନ୍ଦିର ପୁରା ସମ୍ପୂର୍ଣ୍ଣ ହେଇନି କାମ କିନ୍ତୁ ଚାଲିଛି ଗୋଟେ ଲକ୍ଷ୍ମୀଙ୍କର ମନ୍ଦିର ହବ ଅଧା ଖାଲି ଅଧା କାମ ହେଇଚି ଆଉ। ଏମିତି ଧୀରେ ଧୀରେ ହଉଚି ଆଉ ଏଇ ବର୍ଷ ତ ଆରମ୍ଭ ହେଲା କାମ ସରିନି ଆଉ ଯେବେ ସରିବ ମୁଁ ତତେ ଡାକିବି ଆସିବୁ?
ହଁହଁ ନିଶ୍ଚିନ୍ତ ଯିବି। ଆଉ ତୁ ଶ୍ରାବଣ ମାସ କରୁଚୁ ନା ଆଉ?
ହଁ ଶ୍ରାବଣ ମାସ କରେ। ଶ୍ରାବଣ ମାସ କରେ ଜାଗର ବି କରେ ଆଉ ବାର ମାସ ସୋମବାରେ ବି କରୁଚି। ହଁ ଆଉ ଯେତେବେଳେ ସବୁ ଉଁ ମୁଁ ସବୁ ସନ୍ ରବିବାରେ ଶବ୍ଦାରେ ନୁହେଁ ହୁଁ ସୋମବାର୍ ଦିନ ମନ୍ଦିର ଯାଉଚି କୋଉଦିନ ଅସୁବିଧା ହେଲେ ମୁ ଯାଇପାରୁନି ଆଉ।
ଆଛା ଯା ହଉ। ଭଲ୍ ଲାଗିଲା ତମ କଥା ଶୁଣିକି ଠାରଙ୍କୁ ଏତେ ଭଲ୍ ପାଉଚ।
ଆଉ ତୁ କଣ କଣ ସବୁ କରୁଚୁ ବାର ଆଉ ଉଷାବାସ?
ମୁଁ ସେମ୍ତି ବିଶେଷ୍ କିଛି ଓଷା ବାର କରେନି କେବଳ ସେ ଖୁଦ୍ରୁକୁୁଣି ଓଷା କରେ କୁମାରୀ ପୂର୍ଣ୍ଣିମା କରେ ଶ୍ରାବଣ ମାସ କରେ ଏମ୍ତି ଆଉ ଆଉ ବେଶୀ କିଛି ମୁଁ ସେ ସେ ବାର ଓଷା ପୋଷା କିଛି କରିବାର୍
ମୁଁ ବି ଏତିକି କରୁଚି ସେଇ ଖୁଦୁରୁକୁୁଣୀ କୁମାର ପୂର୍ଣ୍ଣିମା, ଆଉ ଜାଗର, ଶ୍ରାବଣ ମାସ ଏଇଗୁଡାକ ଆଉ ସୋମ୍ବାର ଟା ଟିକେ କରୁଛି ମୋ ମନ ଟା ଟିକେ ଭଲ ରହିବ ବୋଲି ଆଉ। ବେଳେ ବେଳେ ମୋ ମନଜା ବିଚଳିତ ହେଇଯାଉଛି ନା ତ ଗୋଟେରେ ପୁରା ସପ୍ତାହର ଗୋଟେ ଦିନ ମୁଁ ଚାହୁଁଛି ଟିକେ ମୋ ମନକୁ ଟିକେ ଶାନ୍ତ ରଖିବା ପାଇଁ ଆଉ ସେଇଥିପାଇଁ ଗୋଟେ ସୋମ୍ବାର ଟା କରୁଛି ଆଉ।
ଆଛା। ଆମ ଗାଁ ଯଉ ଶିବ ଠାକୁର ପ୍ରତିଷ୍ଠା ହେବେ ଏଇଠି ଯାହା ମାନସିକ କରିବ ସବୁ ପୂର୍ଣ୍ଣ ହବ। ଇଏ ପୁରା କଣ କହିଲ? ସେ ପୁରା ପାତାଳଫୁଟି ଠାକୁର ସେ ପୁରା ପାତାଳରୁ ହିଁ ବାହାରିଛନ୍ତି। ସେ ଅବଶ୍ୟ ଠାକୁର ଆମର ମନ୍ଦିରରେ ରହିବେନି ସେ ଠାକୁର ଜଣଙ୍କୁ ଜଣେ ବ୍ରାହ୍ମଣଙ୍କୁ ସ୍ୱପ୍ନ ଦେଇଥିଲେ ଯେ ମୁଁ ମନ୍ଦିର ଭିତରେ ରହିବେନି। ଠାକୁରଙ୍କ ମାନେ ଯୋଉ କେବଳ ଫଟୋ ହିଁ ମନ୍ଦିର ଭିତରେ ରହିବ କିନ୍ତୁ ମୂର୍ତ୍ତି ଫୁର୍ତ୍ତି କିଛି ରହିବନି ମନ୍ଦିର ଭିତରେ। ଏଠି ଗୋଟେ ଗଛ ଛି ବଡ ଝାଙ୍କାଳି ବେଲ ଯୋଉ ସରି ବେଲଗଛ ନା ବର ଗଛ ଗୋଟେ ଅଛି ବଡ ଝାଙ୍କାଳିଆ ବର ଗଛ। ସେଇଠି ଠାକୁର ରୁହନ୍ତି। ସେ ପୁରା ପାତାଳରୁ ଫୁଟିକି ବାହାରିଛନ୍ତି। ସମସ୍ତେ କୁହନ୍ତି କି ତାଙ୍କ ପାଖରେ ମାନେ ଯେ କୌଣସି ମଣିଷ ପୁରା ଭକ୍ତିର ସହିତ ମାନସିକ କରିବ ତାଙ୍କ ସବୁ ଆଶା ପୂର୍ଣ୍ଣ ହୁଏ। ଯଦି ତର ସେମିତି କିଛି ଥିବ ମାନସିକ ନିଶ୍ଚୟ ଆସିକି ଏଠି ମାନସିକ କରିକି ଯିବୁ ହେଲା।
ଯାହା ହଉ ଭଲ ହେଲା ତାହେଲେ ମୁଁ ଭାବୁଥିଲି ବହୁତ ଦିନ ପୂର୍ବରୁ ମାସେ ଦି ମାସେ ହେଇଗଲାଣି ଭାବୁଥିଲି କୋଉଠି ଗୋଟେ ଏମିତି ଭଲ ମିଳନ୍ତା ଯଦି ମତେ ସୁବିଧା ତାହେଲେ ମୁଁ ଯାଇକି କିଛି ଗୋଟେ ମାନସିକ କରିକି ଆସନ୍ତି। ମୁଁ ଅଛି ମନରେ କେତେଟା ଜିନିଷ ଏଇ ପରୀକ୍ଷା-ପରୀକ୍ଷା ଦଉଛି ନା ସବୁ। ଏବେ ଭବିଷ୍ୟତ ପାଇଁ ଟିକେ ସବୁଚିନ୍ତା ଅଛି। ତ ଯାଇକି ଟିକେ ମାନସିକ କରିକି ଆସିବି ଆଉ ଯାହା ହଉ ଭଲ ହେଲା ମତେ ଡାକିଲୁ। ବହୁତ-ବହୁତ ଧନ୍ୟବାଦ ତତେ ଲୋ।
ଧନ୍ୟବାଦ ଦବାର କଣ ଅଛି। ଠାକୁର ତ ଠାକୁର ବି ସମସ୍ତଙ୍କର ନା। ଏଇଟା କଣ ତମ ଗାଁ ନହେଲା ବୋଲି କଣ ଠାକୁର ତମର ନୁହନ୍ତି। ଠାକୁର ସମସ୍ତଙ୍କର। ଯିଏ ଯୋଉଠି ଥାଇକି ମାନସିକ କଲେ ବି ଠାକୁର ଡାକ ଶୁଣିବେ। କିନ୍ତୁ ଏତିକି କଣ ଆମ ଗାଁରେ ଯେମିତି ଗୋଟେ ଯଜ୍ଞ ହୋଉଛି ଏ ବର୍ଷ ଗୋଟେ ବଡ଼ ଆକା ଆୟୋଜନ ହଉଛି ଭୋଜି ସବୁ ହଉଛି। ମିନାବଜାର ପଡ଼ୁଛି ସମସ୍ତ ସମସ୍ତେ ସମସ୍ତଙ୍କ ଘରର ସବୁ ବନ୍ଧୁବାନ୍ଧବ ଲୋକଙ୍କୁ ସବୁ ଡକଉଛନ୍ତି। ତ ମୁଁ ବି ସେମତି ତୋ କଥା ମୋର ମନେ ପଡ଼ିଗଲା ମୁଁ କହିଲି ଯାହା ହଉ ମୋ ସାଙ୍ଗ ଗୋଟେ ଅଛି। ଭଲ ସାଙ୍ଗ ଗୋଟେ ତାକୁ ନିହାତି ଭାବରେ ଡାକିବି। ଆଉ
ହଁ ଠାକୁର ତ ସମସ୍ତିଙ୍କର କିନ୍ତୁ ଯାହାହଲେ ମତେ ସୁବିଧା ପୁଣି ମିଳେ ସବୁବେଳେ ମିଳେନି ନା। ଯାହା ହଉ ତୁ ମତେ ଗୋଟେ ଦେଲୁ ମତେ ଗୋଟେ ଏ ଯିବା ପାଇଁ। ଖୁସି ଲାଗିଲା ଯାହା ହଉ ସମସ୍ତେ ସବୁ ନିଜ ନି ମାନେ ଯୋଉମାନେ ଟିକେ ସମସ୍ତିଙ୍କ ସମ୍ପର୍କୀୟ ସମସ୍ତେ ଡାକୁଛନ୍ତି ତମ ଗାଁ ରେ। ଯା ହଉ ତୁ ମୋ କଥା ଭାବିକି ମତେ ଡାକିଲୁ ସେଥିପାଇଁ ଟିକେ ଖୁସି ଲାଗିଲା ଆଉ।
ଆଉ କଁ ଖାଇଛୁ ଆଜି?
ଆଜି ସକାଳେ ତ ଖାଇଥିଲି ରୁଟି ଦହି ଆଉ ଗୁଡ଼। ମିଶେଇକି ଖାଇଥିଲି। ଆଉ ଏବେ ତ ଗାଧେଇକି ଆସିଛି। ଦିନରେ କିଛି ଖାଇନି ମଧ୍ୟାହ୍ନନ ଭୋଜନ କରିବା ଆଉ କରିନି। କରିବା ଏଇ ବାପା ବୋଉଙ୍କର ଟିକେ କାମ ସରିନି ତ। ସେମାନଙ୍କର ସରିଯାଉ ସାଙ୍ଗ ହେଇକି ଖାଇବୁ ଆମେ ତ ଅଭ୍ୟାସ ଅଛି ଆମର ଘରେ ସମସ୍ତିଙ୍କର ସାଙ୍ଗ ହେଇକି ଖାଇବାର ସେଥିପାଇଁ ମୁଁ ଖାଇନି ଆଉ।
ଆଛା ମୁଁ ତ ସେଇ ସକାଳୁ ଟିକେ ଏଇ ଛତୁଆ ଖାଇଥିଲି ଆଉ କିଛି ଖାଇନି ଏବେ ଖାଇବି ଆଉ। ଆଉ ଯୋଉ କଣ କହୁଥିଲି ତ ଆମର ଯୋଉ ହବ ମନ୍ଦିର ପ୍ରତିଷ୍ଠା। ସେ ମନ୍ଦିର ପ୍ର ତିଷ୍ଟାରେ ଆମ ଗାଁରେ ଗାଁ ଲୋକ ଜମା ବି ଆଇଁଷ କାହା ଘରେ ବି ଆଇଁଷ ପସେଇବେ ସେଇ ପାଞ୍ଚ ଦିନ ପୁରା ନିସେଧ ଆମ ଗାଁକୁ ଆଇଁଷ ଆମିଷ। ତ ତମେମାନେ ଆସିଲେ ଏ ସେ ଯୋଉ ମନ୍ଦିର ପ୍ରସାଦ ସେବନ କରିବ ଆଉ।
ହଁ ହଁ ନିଶ୍ଚୟ ଆମ ଘରେ ତ ଆମେ ଭାଇ ତ ଏବେ ମୋର ସାନ ଭାଇ ଯିଏ ସେ ତ ବାହାରେ ରହୁଚି ତାର। ଅ କଲେଜ ଯାଉଚି ବାହାରେ ରହୁଚି। ଆଉ ଆମେ ଯୋଉ ତିନି ଜଣ ଭିତରୁ ବୋଉ ଆଉ ମୁଁ ଆମେ ତ ଆଇଁଷ ଜମା ଖାଉନୁ ଜମାରୁ। ଆଉ ଆମକୁ କିଛି ପ୍ରୋବ୍ଲେମ ହବ ଅସୁବିଧା ହବନି। ଆଉ ରହିଲେ ବାପା ସେ ବି ତାଙ୍କର ବହୁତ ଭକ୍ତି ତାଙ୍କର ବହୁତ ଭ କ୍ତିଭାବ ଅଛି ଠାକୁର ବାକୁର କେତେବେଳେ କଣ ପୂଜା ପର୍ବ ସବୁ ଓଷା ବାସ କେତେବେଳୁ କଣ ହେଲା ସଂକ୍ରାନ୍ତି ଏଇସବୁ ବୋହୁତୁ ମାନନ୍ତି। ତାଙ୍କୁ ବି କିଛି ଅସୁବିଧା ହବନି ସିଏ ବି ଏସବୁ ବୋହୁତୁ ଖୁସି ତାଙ୍କୁ ଲାଗେ। ହୁଁ ଆଉ ପ୍ରସାଦ ଖାଇବାକୁ କାହାକୁ ବି କାହାକୁ ନ ଭଲ ଲାଗେ କୋହୁନୁ। ସମସ୍ତଙ୍କୁ ଭଲ ଲାଗେ। ଆଇଁଷରେ କଣ ଅଛି କୋହୁନୁ।
ଆଉ ଗୋଟେ କଥା ଜାଣିଛୁ ଜା-ଜାଣିଚୁ ନା ମନ୍ଦିରରେ ଯୋଉ ପ୍ରସାଦ ତିଆରି ହୁଏ। ସେ ସବୁ ପ୍ରସାଦକୁ ଆମେ ଯେତେ ଭଲରେ ଘରେ ବନେଇଲେବି ତାର ସ୍ଵାଦ ଆସିବନି। ଅଲଗା ସ୍ଵାଦ ନାଁ।
ହଁ ପରା ଯାହା ହେଲେ ସେ ମନ୍ଦିର ଖାଇବା ଆଉ କୋଉଠି ଠାକୁରଙ୍କ ପାଖରେ ଦେଖିବୁ ପ୍ରସାଦ ଯୋଉ ହଉଚି ଭୋଗ ହଉଚି ସେଇଟା ଖାଇଦୋବୁ ପୁରା ମନ ପୁରା ଶାନ୍ତି। ତୁ ସେଇଟା ଯେତିକି ଆମେ ଘରେ ଖାଉଚେ ତାର ଅଧା ପରିମାଣରେ ବି ଖା କିନ୍ତୁ ମନ ପୁରା ଶାନ୍ତି ଲାଗିବ। ପୁରା ତୁ ଯେତେ ମାସଟାଙ୍କରେ ଯେତେ ଭଲ ଭଲ ଜିନିଷ ଖାଇଥା। ତା ଠୁ ଭଲ ଜିନିଷ ଆଉ କୋଉଠୁ ମିଳିବନି। ବହୁତ ଭଲ ଲାଗେ ସେଇ ଭାତ ଡାଲମା ଖଟା ଟିକେ ଖାଇଦୋବୁ ଭଲ ଲାଗିବ।
ହଁ। ଆମର ଯୋଉ ମନ୍ଦିର ପ୍ରତିଷ୍ଠା ହବ ସେଠୁ ଆମ ଗାଁର ସବୁ ଝିଅ ମାନେ ଯାଇକି ସେଠି ସବୁ ପରିବା କଟା କୁଟି ଆମେ କଟା କୁଟିରେ ସାହାଯ୍ୟ ଟିକେ କରିଦୋବୁ। ଆଉ ବାକି ରୋଷେୟା ତ ଅଲଗା ଆସିଥିବେ ବାହାରୁ ଆସିଥିବେ ରୋଷେୟା କିନ୍ତୁ ଆମେ ଗାଁ ଝିଅ ମାନେ ସିଏ ସେଠି ଟିକେ ସାହାଯ୍ୟ କରିବୁ ସାହାଯ୍ୟ ନ କଲେ କେମିତି ହବ ଆମର ଗାଁ ମନ୍ଦିର। ଆମ ଠାକୁର ପ୍ରତିଷ୍ଠା ହେବେ ଆମକୁ ତ ଯାହା ହେଲେ ଏତିକି ଠାକୁରଙ୍କ ପାଇଁ କରିବାକୁ ପଡିବ ନା।
ଆଉ ଗାଁରେ ତ ସମସ୍ତେ ସାଙ୍ଗ ସାଥି ହେଇକି ରହୁଚେ ମାନେ କଣ ଗାଁରେ ହେଲା ମାନେ ପୁରା ନିଶ୍ଚୟ ସମସ୍ତିଙ୍କୁ ମିଶିକି ହିଁ କାମ କରିଲେ ଭଲ। ଯେତେ ଆମ ଏକତାରେ କାମ କରିବା ହେତେ ଆମ ଗାଁର ଉନ୍ନତି ହବ କରିବାକୁ ପଡିବ ମୁଁ ଗଲେ ବି ନିଶ୍ଚୟ ଚାହିଁବି କି ସାହାଯ୍ୟ କରିବା ପାଇଁ ଯାଇକି ମୁଁ ଯେତିକି ବି କରିପାରେ ସେଇ ଗୋଟେ ଛୋ ଟ ଜିନିଷଟେ କାମ କରିବି ସେଇ ଖଲି ଉଠେଇବା କାମ ମତେ ଦେଲେ ବି ମତେ ଖୁସି ଲାଗିବ କି ଯାହା ହୋଉ ମୁଁ କିଛି ଗୋଟେ ଗାଁ ପାଇଁ କାମ କରିପାରିବି।
ଠାକୁରଙ୍କର ତ ସବୁ କାମ ଗୋଟେ କଣ କହିଲ ଖୁସିର ସହିତ କରିବା କଥା। କୌଣସି ଏକ ଜିନିଷ ସେମିତି ଲାଗିବନି କି ନାଇଁ ଏଇଟା ଛୋଟ କି ଏଟା ବଡ। ଠାକୁରଙ୍କ କାମରେ ସମସ୍ତେ ସାଥ ଦବା ଦରକାର।
ହଁ ପରା ଛୋଟ ବଡ ଆଉ କଣ। ସେଇ ଆମରି ଲୋକ ତ ସମସ୍ତେ ଆଉ ଠାକୁର ବି ଆମର ଲୋକ ବି ଆମର। ନିଜର ଭାବିକି କଲେ କିଛି ବି ଛୋଟ ବଡ ଲାଗିବନି।
ହଁ। ହଉ ମୋର ସେମିତି ତ ପାଠ ପଢା ଏବେ ଚାଲିଚି। ଏ ଗାଁ ବୋହୂ ରହୁଛି ଯାହା କିଛି ଫଳା ଫଳ ଆସୁନି ମୁଁ ବି ଭାବୁଛି ଜଗା ଠାକୁରଙ୍କ ପାଖରେ କିଛି ମାନସିକ ରଖିବିି। ପାଠ ପଢା ପାଇଁ କାଳେ ଠାକୁର ଡାକ ଶୁଣିବେ। ନିହାତି ଏବେ ମାନେ ଏ ବର୍ଷ ମୁଁ ଯାହା ହେଲେ ବି ଠାକୁରଙ୍କ ପାଖରେ ମାନସିକ କରିବି।
ହଉ ଏଇଥର ଗଲେ ମିଶିକି କରିବା ସବୁ ଆଉ ହଁ।
ହୁଁ। ହଁ।
ହଉ ତାହେଲେ ଆଉ ମୁଁ ଯାଉଚି ତାହେଲେ ଖାଇବି। ହଁ
ତମେ ଯାଅ ଖାଇବ ମୁଁ ପରେ କେତେବେଳେ କଲ୍ କରିବି ଆଉ।
ହଉ ହଉ।